ହାଲୋ।
ହଁ କୁହ
କଣ କରୁ କଣ କରୁଚୁ?
ଏଇ ବସିଛି ଆଉ। ଆଉ ତମେ କଣ କରୁଚ?
ମୁଁ ଏଇଠି ବସିଛି ଖାଇସାରିକି କଣ ଖାଇଲ?
ଆଜି କରିଥିଲୁ ଚିକେନ, ଭାତ ଡାଲି, ଚିକେନ, ଭାତ, ଡାଲି
ଆଉ
ଆଉ ତମର?
ଆମର ପନିର ପନିର, ଭାତ, ଡାଲ ଫିଙ୍ଗର ଚିପ୍ସ, ଏତିଆ ଦିଆଯାଇଥିଲା, ଆଉ ଗୋଟେ ଆମ୍ବ ଖଟା।
କି ଆଜି ବାର ତ ଭଲ ଥିଲା ନାଇ ଚିକେନ ମଟନ କଲନି?
ଚିକେନ ଟା ଟିକେ ଭଲ ଲାଗେନି ଖାଇବା ପାଇଁ। ଯେତେ କମ ଚିକେନ ଖାଇବ ଭଲ ରୋଗ ବୋଗ ହୋଉଚି ନା ଯିବା ସେଇ ଆଉ ଦିଇ ଦିନ ତିନି ଦିନ ପରେ ଯିବା ଆଉ।
ହୁଁ ହୁଁ ଗରମ କେମିତି ହୋଉଚି ସେଇଆଡେ?
ଗରମ ଗରମ ଭଳିଆ ହୋଉଚି ଜୋର ସରେ।
ଓହୋ ହଁ ଠି ତ ସେୟା ସେମିତି ଗରମ ହୋଉଚି ଆଉ ବର୍ଷା ନାହିଁ କିଛି ନାହିଁ।
ଆଉ
ଆଉ ଗୋଟେ କଣ? ଫାମିଲ ଫିଷ୍ଟ ଭୋଜି ଗୋଟେ ହୋଉ।
ହଁ ମୁଁ କଣ ମନା କରୁଚି?
ସମସ୍ତେ ତ ଗାଁକୁ ଆଇଚ ଗୋଟେ ଫ୍ୟାମିଲି ସମସ୍ତେ ମିଶିକି ଗୋଟେ ଭଲ ଜାଗାକୁ କୁଆଡେ କୁହ ଯିବା ପାଇଁ।
ହଁ। କୋଉଠି କଲେ ଭଲ କହିଲ ଜଙ୍ଗଲ ମାନିକାରେ କଲେ ହବ କି?
ଯେ ଭଲ ପ୍ଲେସ ଟେ ଦେଖିକି ଗଲେ ହବ। ଏ ସବୁ ସୁବିଧା ଥିବ ଆଉ।
ସୁବିଧା ତାପରେ ଘର ଲୋକ ବି ଯେମିତି ଯାଇପାରୁଥିବେ ଏଇ ପାଖାପାଖି କୋଉଠି ଦେଖିଲେ ହବ।
ହଁ କଣ କଣ ଆଇଟମ ହବ?
କଣ ଆଇଟମ ହବ? ଯ ଯଦି ବାର ହିସାବରେ କର କିଛି ଲୋକ ତ ଉ ଆଇଁଷ ଖାଉଛନ୍ତି କିଛି ଆଇଁଷ ଖାଉନାହାନ୍ତି।
ଦିଇ ଟାଙ୍କ ଆଇଟମ ହବ। ଭେଜ ନନ ଭେଜ ମାନେ ଦି ଟାଙ୍କ ମିଶିକି ହବ ଆଉ।
ହଁ।
ସମସ୍ତଙ୍କୁ ନେଇକି ଫିସ୍ଟା କଲେ ଭଲ।
ହୁଁ ହୁଁ। ରୋଷେଇଆ ଆମେ ଡାକିବା ନା ଆମେ ନିଜେ କରିବା।
ନା ନା ରୋଷେଇଆ ଗୋଟେ ଡାକିବା ପଡିବ ନା ଭଲ ରୋଷେଇଆ ଆଉ ନିଜେ ଏରା କଲେ ଭଲ ଲାଗିବନି। ନିଜେ ତ ଘରେ ସବୁବେଳେ କରିକି ଖାଉଚନ୍ତି। ହୁଁ।
ଏଟା ବି ଠିକ କଥା ନିଜେ ଘରେ ସବୁବେଳେ କରିକି ଖାଉଛି। କଣ ଆଇଟମ କରାହବ କୁହ?
କଣ ଆଇଟମ ଏମତି ପନିର ଏମତି ଦେଖିକି ଗୋଟେ ଆଇଟମ କରିବା ଆଉ ନନ ଭେଜ ନନଭେଜ ଭିତରେ ଯୋଉ ଆଇଟମ ହବ ଆଉ।
ହଁ, ନା ମଟନ କରିବା ନା ଚିକେନ କରିବା ସେଇ ଅନୁସାରେ ନା ଆଉ।
ଆଇଁଷରେ ଯେତିକି ଆଇଟମ ଥିବ ସବୁ କରିବାକୁ ପଡିବ।
ହଁ। ନାଇଁ କିଛି ଲୋକ ମଟନ ଖାଉଚନ୍ତି କିଛି ଲୋକ ଚିକେନ ଖାଉଚନ୍ତି।
ସବୁଥିରୁ କରିବାକୁ ପଡିବ ଆଉ।
ହୁଁ ତଉ କେତେ କଣ ବଜେଟ ରେ କରିବ? ସେତି ଗୋଟେ ହିସାବ କରିବ ନା ଆଉ।
ବଜରେ କଣ? ନିଜ ଫାମିଲି ଖାଇବ ସେଇଭଳିଆ କରିବା ଆଉ।
ହଁ।
ଜଡ଼ିଗୋଟେ ଚିଙ୍ଗୁଡି ମଟନ
ଚିଙ୍ଗୁଡି ରେଟ୍ ତ ଆଜିିକାଲି ଅଧିକ ଅଛି ଆଉ।
ହୁଁ।
ଚିକେନ କିଲୋ ବି ଏଥର ଅଧିକ ଅଛି। ତମେ ଆସ ଘର ଆଡେ ହଁ। ଚିକେନ କଣ ମଟନ କଣ ଆଜିକାଲି ସବ ସବୁଥିରରେଟ ବଢିଛି।
ହଁ।
ହଁ। ଭେଜ ହେଲେ ପନିର ହବ। ଫିଙ୍ଗର ଚିପ୍ସ ଗୋଟେ ହବ।
ହୁଁ।
ପନିର ଟିକେ ପକୋଡା ହବ
ହୁଁ ଦେଖିକି ପୋଟଳ କୁର୍ମା ପୋଟଳ କୁର୍ମା ଛତୁ ଡାଲି ଏଇଟା ସବୁ କରିବା ଆଉ। ଆଉ ସେମାନେ ତ ଖାଉନାହାନ୍ତି। ପିଆଜ ରସୁଣ ତାଙ୍କ ପାଇଁ ପୁଣି ଅଲଗା କରିବାକୁ ପଡିବ।
ପିଆଜ ରସୁଣ ସେଥିରେ କଣ ଅଛି କିଛି ନାହିଁ।
ନା ତ ତାଙ୍କ ପାଇଁ ଅଲଗା ରୋଷେଇ କରିବାକୁ ପଡିବ।
ତ ସମସ୍ତେ ଖାଇବେ ପିଆଜ ରସୁଣ କଣ କିଛି ନାହିଁ। ଆଉ ସେମିତି ସବୁ ଚଳିବ ଫ୍ୟାମିଲିରେ କଣ
ନା ନାଇଁ ଭେଜ ନନ୍ ଭେଜ ଦିଇଟା ଜାଙ୍କ କଲେ ତ କୋଉ ମନ୍ଦିର ଫନ୍ଦୀରରେ କରି ହବନି। ହ ସେ ଜଙ୍ଗଲ ମାନିକରେ।
ହଁ ସେଇଭଳିଆ କ ଜଙ୍ଗଲ ମାନଙ୍କରେ ହବ। ଭଲ ଜାଗା ପ୍ଲେସ ଟେ ଦେଖିକି ହବ ଆଉ। ସବୁ ଭଲ ଆଇଟମ ସମସ୍ତେ ଯିବେ ଗାଡି ଦିଟା ଖଣ୍ଡେ ଆସି
ଯୋଉଁମାନେଙ୍କ ଝରଣା ଫରଣା ଥିବ ଭଲ ଲାଗିବ ଲୋକେସନ୍ ସେଇମାନିକେ କରିବା ଆଉ ଭୋଜି ଫୋଜି ଭଲ କଲେ ସୁବିଧା ହବ।
ହୁଁ।
ଦେଖିକି ସବୁ ଫ୍ୟାମିଲିଙ୍କୁ କହିବା ବୁଝିପାରିବା ଆଉ।
ହଉନି କଣ ସମସ୍ତେଙ୍କୁ ପଚାରି ଦେଲେ ସମ ତାଙ୍କ ଘରେ ସମସ୍ତେ ଏ ରାଜି ହେଲେ ହେଲା ଆଉ କଣ
ହଁ।
ସମସ୍ତଙ୍କୁ ମିଶିକି ଗୋଟେ ଲିଷ୍ଟ କରିଦେବ କଣ କେତେ ଲାଗିବ କି ଚାଉଳ ଦଶ କେଜି କି ଏମିତି ମସଲାପତ୍ର କଣ କଣ ଲାଗିବ କୋଉଠୁ ନବ
ହଁ ସେଟା ତ ଆଉ ଗୋଟେ ହଁ। ସେଟା ତ ଗୋଟେ ଭୋଜି କଲେ ଗୋଟେ ଦିନ ଆଗରୁ ମିଟିଂ କରିବାକୁ ପଡିବ ପଚାରିବାକୁ ପଡିବ ନା ସମସ୍ତଙ୍କୁ ପୁଣି ମତ କାହାର କଣ ମତ କହେ ମୁଁ ଏଟା ଖାଉନଥିବି କି କହେ ମୁଁ ସେଟା ଖାଉନଥିବି।
ସେଟା ମ୍ୟାଟର ନୁହଁ ସମସ୍ତଙ୍କ ସମସ୍ତେ ଖାଇବେ ସେମିତି କିଛି ନ ଫାମିଲି ଭୋଜି ହୋଉଚି ସେଇଟା କଣ କିଏ କୋହୁଚି ଏଟା ଖାଇବ କେଟା ଖାଇ ଯାହା ହବ ସମସ୍ତେ ଖାଇବେ।
ହଁ ସେଇ ଅନୁସାରେ ମିଶିକି ସମସ୍ତଙ୍କ ମତ ନେଇକି କରିବାକୁ ପଡିବ ନା।
ହୁଁ।
ପଛରେ ଯେମିତି କେହି ରାଗ ଋଷା କରିବେନି।
ଫାମିଲି ଭୋଜି କରି ଯିବେ। ରାଗ ରୁଷା କଣ କିଛି ନାଇ।
ହୁଁ। ତମେ ଆସ ଘର ଆଡେ ମିଟିଂ ହଁ ଭଲ ହଉଛି ସରସ୍ଵତୀ ପୂଜା। ସରସ୍ଵତୀ ପୂଜାଠୁ ବେଶୀ ଭଲ ହଉଚେ ଗଣେଶ ପୂଜାଟି ଆଉ।
ଗଣେଶ ପୂଜାର କଣ କଣ ହୁଏ ତମରେ
ଗଣେଶ ପୂଜା ତ ଏଇ ଗାଁର ପୁଅ ପିଲା ମାନ ସବୁ ନେଇକି କରନ୍ତି ଏବେ। ଏଇ ତିନି ଚାରି ବର୍ଷ ହେଲା ଟିକେ ଭଲସେ କ କରୁଛନ୍ତି ଭୋଜି ଫୋଜି କରଛନ୍ତି ଗାଁ ଲୋକଙ୍କୁ ଖାଇବାକୁ
ଡିଜେ ଫିଜେ ଆଉଛି।
ହଁ ଡିଜେ ଆଣିକି ନାଚୁଛନ୍ତି ନା।
ଅହ ଖାଇବାକୁ କଣ କଣ ଦଉଛନ୍ତି।
ଖାଇବାକୁ ଏଇଥର ତ କରିଥିଲେ ସେ ଅରୁଆ ଅନ୍ନ ଡାଲି ପୋଟଳ କୁରୁର୍ମା ଆଉ ଟମାଟ ଖଟା ପାଏସ।
ହୁଁ।
ଆଉ ତମ ଆଡେ କଣ କେମିତି କରନ୍ତି?
ଗୋଟେ ଭଲ ହୁଏ। ସେ ଡିଚହେ ଫିଜେ ଟିକେ ବାଜେନି ଆଉ।
ତ ବିଶ୍ଵକର୍ମା ପୂଜା ଟା ଭଲ କରନ୍ତି ନା କଣ?
ହଁ।
ହୁଁ ନା ଆଉ ଭୋଜି ଫୋଜି କରନ୍ତି?
ହଁ ଭୋଜି ହୁଏ। ଗାଁ ଲୋକ ସମସ୍ତେ ଖାଆନ୍ତି ସମଦଙ୍କ ପାଇଁ
ହଁ। ଏମିତି ଭୋଜି ଭାତ କରିକି ଗାଁରେ ଗୋଟେ ଖୁସି ଆନନ୍ଦ ହୁଏ।
ପାଂଶହ ଛଅଶହ ଲୋକ ଖାଇବେ ସମସ୍ତେ ସାହାଯ୍ୟ କରନ୍ତି ଆଉ ପରିବା ପତ୍ର କାଟନ୍ତି ସମସ୍ତେ ସାହାଯ୍ୟ କରନ୍ତି।
ଓ ହୋ ଗୋଟେ ଦିନ କରନ୍ତି ନା ଦି ଦିନି ଆଙ୍କ ଏମିତି ଭୋଜି ହୁଏ।
ନା ନା ଯେ ଠାକୁର ଆମର ଯେତେ ଦିନ ରହିବେ ଦି ଦିନ କି ତିନି ଦିନ ରହିବେ ତାଙ୍କ ପାଇଁ ସବୁ ଲୋକଙ୍କ ପାଇଁ ଖାଇବା ହୁଏ।
ହଁ ହଁ ବହୁତ ଲୋକ ତ ପୁଣି ଭିଡ ହଉଥିବେ? ହ
ଭୋଜି ଦେଲେ ଲୋକ ଭିଡ଼ ଭବେ ଅଟୋମେଟିକ୍ ଆଉ।
ହୁଁ। ଆମର ବି ସେମିତି ବହୁତ ଭିଡ ହୁଅନ୍ତି। ଏ ଗଣେଶ ପୂଜାରେ ଦିଦିନିଆଙ୍କ ହୁଏ ଭୋଜି ଫାଷ୍ଟ ଯୋଉ ଦିନ ପୂଜା ହବ ସେଦିନ ତ ଲୋକ ହୁଅନ୍ତି ବାହାର ଜାଗାରେ ଲୋକ ଆସିକି ଖାଇକି ଯାଆନ୍ତି।
ତମର ମୂର୍ତ୍ତି କିଣନ୍ତି ତମର ମୂର୍ତ୍ତି କିଣନ୍ତି ନା ତିଆରି କରନ୍ତି।
ନାଇଁ ଆମର ତିଆରି କରନ୍ତି ନା ପ୍ରତିବର୍ଷ ଆମର ତିଆରି ହଉଛି। ତମର?
ଆମର ତିଆରି ହୁଏ ବଡ ମୃତି
ଅହ ବଡ ଆମର ପ୍ରତିବର୍ଷ ତିଆରି ହଉଛନ୍ତି। ସବୁ ପୂ ସବୁ ଯେତିକି ବି ନାଇଁ ଆମ ଗାଁରେ ଯେତିକି ବି ଯୋଉ ପୂଜା ପର୍ବାଣୀ ହୁଏ ସେ ସରସ୍ଵତୀ ପୂଜା, ଗଣେଶ ପୂଜା, ଲକ୍ଷ୍ମୀ ପୂଜା ସବୁ କାର୍ତ୍ତିକ ପୂଜା ସବୁ ଆମର ଠାକୁର ମାନେ ଲୋକ ଆସ ଦି ଜଣ ତିଆରି କରନ୍ତିି ମୂର୍ତ୍ତି ତିଆଜି ମୂର୍ତ୍ତି ଟା ଗୋଟେ ମନ ଲାଗିବ ନା ଆଉ କିଣିକି ଆଣିଲେ କଣ ଭଲ ଲାଗିବ।
ତିଆରି ମୂର୍ତ୍ତି ଟିକେ ବଡ ମୂର୍ତ୍ତି ଗାଁ ରେ ହବ ଲୋକ ଆସିବେ ଟେଣ୍ଟ ଫେଣ୍ଟ ମରାହବ। ଯୋଉ ଫଙ୍କସନ ଟାଇପର ଲାଗିବ ଆଉ।
ହଁ। ତିଆରି ମୂର୍ତ୍ତି କଣ ହୁଏ ଯାହା ତିଆରି ମୂର୍ତ୍ତି ହେଲେ ଯେତିକି ଲୋକ ମିଟିଂ କରିଥିବେ। ମୂର୍ତ୍ତିଟା ସେତିକି ଲୋକ ଯାଇକି ସେଠି ଯୋଗ ଦିଅନ୍ତି ଆଉ କିଣା ମୂର୍ତ୍ତି କଣ ଗୋଟେ ଦିନ ଯାଇକି ଧରିକି ପଳେଇ ଆସ ଆଉ ଗାଡିରେ ଆଣିଲେ କୋଉଠି କେତେବେଳେ ହାତ ଭାଙ୍ଗି ଯାଉଥିବ ଗୋଡ ଭାଙ୍ଗି ଯାଉଥିବ ହଁ ନା କଣ କହୁଛ?
ହଁ ସେଫଟି ର ସହିତ ଆଣିବେ ଆଉ।
ହଁ।
ପାଖରେ ବନେଇଲେ ଭଲ।
ଗୋଟେ ଥର ଆମର ଆଣିଥିଲେ ଖୁଦୁରକୁଣୀ ମୂର୍ତ୍ତି ଯେ ଠାକୁର ଙ୍କର ଆଙ୍ଗୁଠି ଗୋଟେ ଭାଙ୍ଗିଗଲା। ସେବେଠୁ ଆଉ କରୁନାହାନ୍ତି ଗାଁରେ।
ନିଜେ ତିଆରି କଲେ ପାଖରେ ରହିବ ଜାଣିବ ଏଇଟା ଭଲ ସେଟା ଭଲ ହେଲା ଏଇଟା ତିଆରି କର ସେଟାର ଦିଅ ଏଟା ରଙ୍ଗଦିଅ ସବୁ ରହିଲେ ପାଖରେ ଠିକ୍।
ନିଜ ହିସାବରେ ତମେ ଫଟୋ ଦେଖେଇଦବ ଯୋଉ ଯେମିତି ଦରକାରେ ତମକୁ ଠାକୁରଙ୍କର ମୂର୍ତ୍ତି। ସେ ବନେଇକି ଦେଇଦଉଛନ୍ତି।
ହୁଁ।
ଆଉ କଣ କୁହ?
ହଉ ତାହେଲେ।
ହଉ ଆଉ ହଉ ଆସ ଭୋଜି କରିବା କେବେ ଆଉ ହଉ ହଉ।